ଓ।
ନମସ୍କାର, କଣ କରୁଛନ୍ତି ଆପଣ?
ନମସ୍କାର, ମୁଁ ଲିଭାଲିନ।
ହଁ କଣ କରୁଛନ୍ତି ଆପଣ?
କିଛି ନାଇଁ ଏବେ ଜଷ୍ଟ ଖାଇକି ଆସିଲି, ଆସିକି ବସିଛି। ଆପଣ କଣ କରୁଛନ୍ତି?
ମୁଁ ପ୍ରାୟ ଗୋଟେ ଘଣ୍ଟା ଆଗରୁ ଖାଇଦେଇକି ମୁଁ ବି ବସିଛି ଟିକେ ବହି ଦେଖା ଦେଖି କରୁଥିଲି ଆଉ, ଏମିତି କିଛି ନାହିଁ। ବସିକି ଦେଖୁଥିଲି ଏମିତି ତି ତୀର୍ଥ ଜାଗା ଏମତି ଟିକେ ଦେଖୁଥିଲି ଗୋଟେ ବହି। ହେଲାମ।
ଆଚ୍ଛା।
ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ ଆପଣଙ୍କ ପରିବାର ବିଷୟରେ।
ମୁଁ ତ ଗୋଟେ ଷ୍ଟୁଡେଣ୍ଟ ଆଉ, ଆଉ ମୋର ଗୋଟେ ଭଉଣୀ ବିବାହେଇଗଲାଣି।
ହଁ ଆମ ଘରେ ସମସ୍ତେ ଅଛନ୍ତି ବାପା ମା ସମସ୍ତେ ଅଛନ୍ତି। ବାପା ମା ହଜବେଣ୍ଡ ସମସ୍ତେ ଅଛନ୍ତି। ନା ମୁଁ କିଛି ନାହିଁ ମୁଁ ଏମିତି ଗୋଟେ ହାଉସ ୱାଇଫ୍।
ଆଚ୍ଛା ମ୍ୟାରେଡ।
ହଁ। ଆଉ ମ୍ୟାରେଡ, ଆପଣ କେବେ ମ୍ୟାରେଜ କରୁଛନ୍ତି?
ମୁଁ ମୋ ବୟସ ହେଇନି ବହୁତ କମ ବୟସ ମତେ ମତେ,
ଆଚ୍ଛା।
ହଁ। ତ କଣ ଖାଇଛନ୍ତି ଆପଣ?
ହଁ ମୁଁ ଖାଇଥିଲି ଭାତ, ଡାଲମା, ଭଜା ଖାଇଥିଲି। ଆପଣ କଣ ଖାଇଛନ୍ତି?
ମୁଁ ଭାତ, ଡାଲି, ଭଜା। ଆଉ ତରକାରୀ ସାଲାଡ଼।
ଡାଲି ରେ କି ଡାଲି ଖାଇବାକୁ ଆପଣଙ୍କୁ ଭଲ ଲାଗେ?
ଡାଲି ଡାଲି ମତେ ଖାଇବାକୁ ହିଁ ଭଲ ଲାଗେନା।
ହଁ ମତେ ବି ସେମତି ଡାଲି ମୁଁ ବେଶୀ ଖାଏନି ମତେ ବି ଡାଲି ଖାଇବାକୁ ଭଲ ଲାଗେନି। ମୁଁ ଖାଲି ଆଳୁ ଆଳୁଭତ୍ତା ରେ ଖାଇଦେବି ଗରମ ଗରମ ଭାତ ମାନେ ଶୁଖିଲା ଭାତ, କିନ୍ତୁ ଡାଲି ମୋତେ ଏତେ ପସନ୍ଦ ନୁହଁ କିନ୍ତୁ ଡାଲିଟା ଖାଇବା ଦକାରେ। ଜରୁରୀ ଯାହା ହେଲେ ଆମ
ତରକାରୀ ଡାଲିରେ ପୃଷ୍ଟି ଅଛି ଟିକେ ଖାଇବା ଦରକାର।
ହୁଁ
ହୁଁ ମୁଁ ଖାଏ କିନ୍ତୁ ଉ ବେଳେ ବେଳେ ସେ ଘର ଡାଲି ତ ମତେ ବହୁତ ବିରକ୍ତି ଖାଇବା ପାଇଁ ବେଳେବେେଳେ ତ
ମତେ କୋଳଥ ଡାଲି ନା ବହୁତ ବଢିଆ ଲାଗେ ଖାଇବାକୁ ଯେମିତି ଯୋଉଟା କହନ୍ତି ଘୋଡା ଦାନା ହଁ
କୋଳଥ ଡାଲି
ହଁ ତା ସହିତ ଯୋଉ ଖଟା ପଡିଥାଏ ନା
ଖଟ ପଡିଥାଏ ନାଁ
ଆମ୍ବୁଲ ଆମ୍ବୁଲ ପଡିଥାଏ ଆମ୍ବୁଲ ରେ ଡାଲି ଖାଇବାକୁ ଏମିତି ଭଲ ଲାଗେ ଯେମିତି ଡଙ୍ଗା କରିକି ନା।
ହଁ ଭଲ ଲାଗେ। ଆଚ୍ଛା
ଆଉ କଣ ଖାଇବାକୁ ଭଲ ଲାଗେ ରୋଷେଇ କରିବାକୁ ଭଲ ଲାଗେ?
ହଁ ରୋଷେଇ ମୁଁ ସବୁ ଜାଣିଛି ରୋଷେଇ କରେ।
ଏମିତି କୋଉ ଆଇଟମ୍ ଯୋଉ ରୋଷେଇଟା କର ହଁ କୋଉ ରୋଷେଇ ଟା କର ଯେମିତି ସମସ୍ତଙ୍କର ପସନ୍ଦ ଲାଗେ ଖାଇବାକୁ। ତମ୍
ମୁଁ ପନ୍ ମୁଁ ପନିର ଭଲ ବନେଇଦେବି। ଆଉ ମୁଁ ଯାହାବି ବନାଏ ଭଲ ଲାଗେ ସମସ୍ତଙ୍କୁ ଖାଇବା ପାଇଁ।
ଆରେ ହେ ରୋଷେଇରେ
ନାଇଁ ରୋଷେଇ ସେ ସେମିତି କି କିଛି ମୁଁ ଆଗ୍ରହ ନାହିଁ ରୋଷେଇ କରିବା ପାଇଁ କିନ୍ତୁ ମୁଁ ବେଳେ ବେଳେ ବହୁତ ଖରାପ ବନିଯାଏ ଆଉ ବେଳେ ବେଳେ ବହୁତ ବି ଭଲ ବନିଯାଏ। ଭଲ ପାଆନ୍ତି ସମସ୍ତେ ଖାଇବା ପାଇଁ
ଯୋଉଟା ଆଶା କରିନଥିବ ନା ହଁ
ରୁଟି ଟିକେ କରିବାକୁ କଷ୍ଟ ଲାଗେ ଭାତ ଟିକେ କରିବାକୁ କଷ୍ଟ ଲାଗେ କାହିଁକିନା ଭାତ ମୁଁ ଗାଳି ପାରେ ନାଁ ଯୋଉଟା ପାଣି ଯୋଉ ବାହାର କରନ୍ତିନି ସେଟା କରିପାରେ ନା ମୋ ହାତରେ ବାମ୍ଫଫାମ୍ପ ପଡିଯାଏ। ଓକେ ହେଇଯାଏ ରୋଷେଇ।
ସବୁ ଜିନିଷ କରିବାକୁ ପଡିବ ସମୟ ଆସିଲେ ସବୁ ଜିନିଷ ଆପେ ଆପେ ହେଇଯିବ ନାଇଁ କି
ଆଜ୍ଞା ଆଜ୍ଞା
ଆଉ କଣ କୁହ କ କୁଆଡେ ବୁଲାବୁଲି କରି ଯାଉଛ ନା ଯାଉନା ଏବେ ରଜ କେମିତି ପାଳିଲ?
ରଜ ମୋର ମୁଁ ତ ଘରକୁ ଆସିଥିଲି ରଜ ପାଳିବା ପାଇଁ କିନ୍ତୁ ରଜ ମୋ ପାଣି ପାଇଲିନି ଏପଟ ସେପଟ ବୁଲାବୁଲି କଟିଗଲା ମୁଁ ବୁଲିବାକୁ ଯାଇଥିଲି ମାମୁ ଘର ବୁଲିବାକୁ ଯାଇଥିଲି ଆଉ ସାରଳା ବୁଲିବା ପାଇଁ ଯାଇଥିଲି ସାରଳା ଏଇଠି ତାପରେ ସମ୍ବଲପୁର ଗଲି ମାମୁଁ ଘର ବୁଲିବା ପାଇଁ ଯାଇଥିଲି। ବହୁତ ଆଡେ ବୁଲିଛି ବୁଲାବୁଲିରେ ପଳେଇ ଯାଇଛି ମୋର।
ମତେ କୁଆଡେ ବୁଲାବୁଲି କରିବାକୁ ବିଲ୍ କୁଲ୍ ବି ଭଲ ଲାଗେନି ମତେ ଯେମିତି ଏଁ ମାନେ ଝିଅ ବେଳେ ବି ବାହାଘର ହେବା ପର୍ଯ୍ୟନ୍ତ, ମତେ ଯେମିତି ଥକ ଥକା ଥକା ଲାଗେ। କୁଆଡେ ବୁଲାବଲି କୁହନ୍ତି ଝିଅ ମାନେ ବହୁତ ବୁଲିବାକୁ ଭଲ ପାଆନ୍ତି? ମତେ କିଛି କିଛି ବୁଲିବାକୁ ଭଲ ଲାଗେନି, ମୁଁ କହିବି ଘରେ ଖାଇଦବା ଆରାମ ସେ ଯାହା କାମ ଥିବ କରିବା। ଟିଭି ଟିକେ ଦେଖ ଖିବା, ନହେଲେ ମୋବାଇଲ ଟିକେ ଚଲେଇବା, ତାପରେ ହଁ, ତାପରେ ଆଉ ନିଜ କାମ ନିଜେ କରିକି ତାକୁ ଶୋଇବା ବସିବା। ମତେ ଏଇଟା ପସନ୍ଦ। ତାପରେ ଏବେ ବି ଯେମିତି ଏ ପରିସ୍ଥିତି ହେଲାଣି। କୁଆଡେ ଘରୁ ବାହାରକୁ ଗଲେ ମାନେ ପୁରା ଡର ଲାଗୁଛି।
ହଁ ଏବେ ଆମର ଏମିତି ବହୁତ ବହୁତ ସାରା, ମାନେ ଏତେ ଇଏ ଚାଲିଛି ଓଡ଼ିଶାରେ ଏତେ କ୍ରାଇମ ହଉଛି। ତ ବାହାରିବାକୁ ଡର ଲାଗିବ। ଏତେ ସବୁ ଦେଖୁଥିବ, ନିୟୁଜ ଦେଖୁଥିବ ତମେ? କେମିତି ସବୁ ହଉଛି ଓଡ଼ିଶାରେ। ଓଡ଼ିଶା ସରକାର ବି ଏତେ ସବୁ ଓଡ଼ିଶା ଯେବେଠାରୁ ସରକାର ଚେଞ୍ଜ ହେଇଛି ତ, ଏତେ ସବୁ ଚାଲିଛି, ଚାଲିଛି। ସବୁ ଏତେ ଅପରାଧ ଚାଲିଛି ସେମିତି। କଣ୍ ଲଗାତାର ସେମିତି ହିଁ ଚାଲିଛି।
ମଣିଷ ଏତେ ନିଚ ସ୍ତରକୁ ଖସି ଗଲେଣି, ଭାବିଲା ବେଳକୁ ଦୁଃଖ ଲାଗୁଛି।
ଦୁଃଖ ଲ ସେଇଟା ବି ଆମ ଓଡି ଆମ ଓଡ଼ିଶା ସରକାର ବହି କେମିତି ଚେଞ୍ଜ କରୁଛି ଆପଣ ଦେଖିଛନ୍ତି?
ବହିରେ ଯୋଉ ବୁଡା କଣ ନିିବୁଡା ନିବୁଡା ତ ଏଇନା ପୁରା ଭାଇରାଲ ହେଇଯାଇଛି।
ପ୍ରଥମରୁ ଅଷ୍ଟମ ଯୁ କହିଯାଏ ତା ଦେହରେ ଷୋଳ ହଜାର କେତେ ମିଷ୍ଟେକ୍ ମାନେ ଭୁଲ ହେଇଛି ବାହାରେ।
ଏଇଟା ଆମ ଓଡ଼ିଆ ଅସ୍ମିତା।
ଓଡିଆ ଅସ୍ମିତା ସତ କଥା। ମାନେ ସରକାର ଯଦି ଏମିତି ହବ ତାହେଲେ, ରାଜ୍ୟର ଅବସ୍ଥା ଏଇଆ ହିଁ ହବ।
ଠିକ ଅଛି। ଆପଣଙ୍କ ଯୋଉ ବାଡି ବଗିଚାରେ ଏମିତି କଣ ଫୁଲ ଫୁଲ ଗଛ ଲଗେଇଛନ୍ତି ନା ପନିପରିବା ନା କଣ କଣ ଲଗେଇଛନ୍ତି? ଆପଣ ଚାଷ ବିଷୟରେ ବି ଧାରଣା ଅଛି?
ମତେ ଗଛ ଲଗେଇବା ପାଇଁ ଭଲ ଲାଗେ। ବାକି ଆମ ଗାଁରେ ଉଁ, ମୁଁ ତ ବାହାରେ ରୁହେ। ତ ଗାଁରେ ଭଲ ଲାଗେ ଗଛ ପଛ ଦେଖିଲେ ଭଲ ଲାଗେ। ଆମର ବହୁତ ସାରା ଫୁଲ ଗଛ ଲାଗିଛି। ଆଉ ପରିବା ଫରିବା ଗଛ ଲଗେଇନୁ ଏଇଥିପାଇଁ କି ଆମ ଏପଟରେ ବହୁତ ସାରା ମାଙ୍କଡ। ମାନେ ସକାଳ ତମେ ଉଠ ଠି ନଥିବ ମାଙ୍କଡ ଆସି ଯାଇଥିଵେ।
ମାଙ୍କଡ ଆସିକି ଖାଇସାରିବେଣି ପରିବା?
ଆଜ୍ଞା।
ପରିବାରେ ମାନେ ଆମର ତ ଆମର ଏ ସାଇଟିରେ ମାନେ କାହାର ଏତେ ଜାଗା ନାହିଁ। ଜାଗା ନଥିବା ହେତୁ, ମାନେ ଗଛ ଆମ ଆମ ଗାଁରେ ଗଛ ସଂଖ୍ୟା ବହୁତ କମ୍। ସେଥିଯୋଗୁ ଏବର୍ଷ ପ୍ରବଳ ଖରା, ପ୍ରବଳ ଗରମ ବି ହଉଥିଲା। ଯେତିକି ଜାଗା ଅଛି ମାନେ ଛାତ ଉପରେ ଲୋକମାନେ ଗଛ କରିଛନ୍ତି।
ଆଚ୍ଛା।
ଜାଗା ସଟ୍, କମ ଜାଗା ସେଥି ଯୋଗୁ ଗଛ କି
ବହୁତ ଲୋକମାନେ ବହୁତ ଗଛ ବଛ ଲଗାନ୍ତି ଚାଷ ବାସ କରନ୍ତି ଆମର ନଈ କୁଳିଆ। ଅଞ୍ଚଳ ତ
ନଈକୂଳରେ ତ କିଛି ଅସୁବିଧା ନାହିଁ ପନିପରିବା। ଆ ଫଳମୂଳ ଖାଇଲେ କିଛି ଅସୁବିଧା ନାହିଁ ସବୁ ସୁବିଧା। ମାନେ ସବୁ ତାଜା ତାଜା ଜିନିଷ ଖାଇବାକୁ ଆମର ବି ସମ୍ପର୍କୀୟ ନଈକୂଳରେ।